ନନା କେମିତି ଅଛୁ? ନନା କେମିତି ଅଛୁ?
ହଁ ଭାଇ ଭଲ ଅଛି ନମସ୍କାର। କେମିତି ଅଛନ୍ତି ଆପଣ?
ହଁ ଭଲ ଅଛି। ଆରେ ତୋ ସେଲୁନ ପାଇଁ କହୁଥିଲୁ ଯୋଉ ଜିନିଷ କିଣିବୁ ବୋଲି ତୋ ଆସିକି ମୁଁ ଦେ ଦେଖି ଦେଇଚି ଏଇଠି ଗୋଟେ ଦୋକାନ ଦେଇଛି, ସେ ସବୁ ପ୍ରାଇସ୍ ରେ ଭଲ ପ୍ରାଇସ୍ ରେ ଦବ। ତାଠୁ ଆସିକି ନେଇଯିବୁ, କାହାକୁ ଡାକିକି ଆଣେ ତୁ ସାଙ୍ଗରେ ଆଣିକି ଆସେ ନେଇକି ଯିବୁ। ଭଲ ପ୍ରାଇସ୍ ରେ ଦଉଚି ଡିସକାଉଣ୍ଟ କରି ଦଉଛି।
ଓହୋ। ହେଲେ ମୁଁ କଣ କରଚି କହିଲେ ମାନେ ଅଧା ଜିନିଷ ରାୟପୁର ନେଇ ଆସିଚି, ଆଉ ଅଧା ଜିନିଷ ବାକି ଅଛି।
ଶୁଣୁ ସେ ଯୋଉ ଟ୍ରିମର ଆଉ କଇଁଚି ହେଲା ବାରିକ କଇଁଚି
ସେଇଟା ତୁ ଏଇଠୁ ନେଇଯିବୁ ଏଇଠୁ ଭଲ ଶସ୍ତାରେ ଦଉଚି, ରାୟପୁରରୁ କେତେ ଟଙ୍କା କଣ ଦେଇଚୁ କହିଲୁ?
ରାୟପୁରରେ-ରାୟପୁରରେ ପୁରା ଫିଫ୍ଟି ପରସେଣ୍ଟ ଆଫ୍ ଥିଲା ଭାଇ।
କଣ ସବୁ ଟ୍ରିମର ଆଉ ବା କସ୍ମେଟିକ୍ ପ୍ରଡକ୍ଟ। ସବୁ ସବୁ ଧରିକି ପାଲେଇ ଆଇଚୁ
ମାନେ ମାନେ ଯୋଉ ଆ ଧରନ୍ତୁ ବ୍ରାଇଡାଲ୍ ମେକ୍ଅପ୍ କିଟ୍ ଏଗୁଡା ସବୁ ଫିଫ୍ଟି ପରସେଣ୍ଟ ଅଫ୍ ଥିଲା। ଆଉ ସେଭିଙ୍ଗ ଫୋମ୍-ଫୋମ୍ ସବୁ ସିଭେଣ୍ଟି ପରସେଣ୍ଟ ଅଫ୍ ଥିଲା। ତ ମୁଁ ନେଇ ଆସିଥିଲି ଆଉ ଅଳ୍ପ କିଛି ଜିନିଷ ପାନିଆ, ଉଁ ତାପରେ ଯୋଉ ଖୁର ଏ ଏମ୍ତି ଆଉ କିଛି-କିଛି ବାକି ଅଛି ମୁଁ ନେଇଆସିବି ନହେଲେ ଆଉ।
ସିଏ କଣ କହୁଥିଲେ ଭାଇ, କଣ କହିଲେ?
ଦୋକାନ ଏସି ଲଗେଇଲୁ?
ନାଇଁ-ନାଇଁ ଏସି ଆଣିନି।
ଆଉ ପିଲା ଦି ଜଣ ଅଛନ୍ତି ନା ଜଣେ ଅଛି ଏବେ?
ହଁ ନାଇଁ ଦି ଜଣ ଅଛନ୍ତି, ଆଉ ଜଣଙ୍କର ଟ୍ରେନିଂ ଚାଲିଛି।
ହ ଓହୋହୋ ନାଇଁ-ନାଇଁ-ନାଇଁ ପିଲା ଦେଖାଦେଖି କରି ଠିକ୍ ଠାକ୍ ରଖେ। ଆଉ ସହିତ କାମ ଦାମ ତର ଠିକ୍ ଠାକ ନହେଲେ ଦୋକାନଟା ଯେମିତି ଆଗକୁ ବଢିବ ନା ଆଉ ଏଇ ଲଗା ଭଲ କି ଟିକେ କର, ଆଉ ବାହାର ବାହାଘରିଆ କଲ୍ ଯାଉଚୁ ନା ଯାଉନୁ?
ହଁ ଯାଉଚି ଆଉ ସମୟକୁ ଦେଖିକି ଆଉ।
ମୁଁ ଯାଉଚି ଦେଖିକି ବାହାଘର ବ୍ର ତ ଯାଉଚି ସୁଧ କାମ ଗୁଡା ଯାଉନି କିନ୍ତୁ ଆଉ।
ଅସନ୍ ସମୟ ଦେଇପାରୁନି, ସେମାନେ ପୁରା ମାନେ ଉଁ ସୁଧ କାମରେ ଗଲେ କଣ ହଉଚି କି ଲୋକମାନେ ଦଶ ଦିନ ହେଲାଣି କାଟି ନଥାଉଛନ୍ତି, ତେଣୁ ସେଠି ବହୁତ୍ ସମୟ ପଳଉଚି ମୋର। ପଇସା ବି ତା ଅନୁସାରେ ମିଳୁନି।
ହୁଁ। କଣ କି ଏଇ ଦାଢି ଦାଢି ଟିକେ ଖୀଅର କରିବୁ, ହେ଼ଇଠିକି ହେ ସୁଦ୍ଧ କାମରେ କଣ ଗଲେ କଣ ଅସୁବିଧା। ଦଶ୍ ଦିନି ଗଲେ ଯାଉ ପଛେ ଦାଢି ଖୀଅର କରିବୁ ପଚାଶ ଲୋକଙ୍କ ଦାଢି ଖୀଅର କଲା ବେଳକୁ ପଚାଶ ଟଙ୍କା ହେଲାଣି ଆଉ।
ନା ସେଠି ହଉନି ଏଥିପାଇଁ ଲାଭ ହଉନି ଯେ, ଧରନ୍ତୁ ମନେକର କାର ଦାଢି ଖୀଅର ହବାର ଥିବ ସେ ଜାଣିଚି ଯଦି ସୁଦ୍ଧ ମାନେ ଦଶାହ କାମରେ ଲୋଡା ମାନେ ତାକୁ ଲୋଡା ହେଇ ଚି ବୋଲି ସିଏ ସିଏ ବି ତ ସିଏ ଗୋ ମାନେ ସିଏ ଘରେ କାଟିକି ଆସିଲେ ବି ଚଳିବ କିନ୍ତୁ ସିଏ କାଟିକି ଆସିବନି।
ସେ-ସେ ଚୁଟି ଖୀଅର ହବ ପୁଣି ଦାଢି ଖୀଅର ହବ ମତେ ତ ମାନେ ସେତିକି ଯଦି ମୋ ଦୋକାନରେ କରିବି ତ ଦୁଇଶହ ଟଙ୍କା ନଉଛି। ସେଠି କୋଡିଏ ଟଙ୍କା ଜଣଙ୍କ
କୋଡିଏ ଟଙ୍କା ନା।
କଣ କହିଲେ?
ଏଇ ଯୋଉ ଇଏ କରୁଛୁ ଯୋଉ ବ୍ରତ ହେରିକା ବ୍ରତ ହେରିକା କରୁଛୁ କଣ ଦଶ ଦଶିଆ ଫସିଆ ଯୋଉ କରୁଛ?
ଆଜ୍ଞା ଆଜ୍ଞା।
ଓ ହେଠି କଣ ପଚାଶ ଟଙ୍କା ଦଉନାହାନ୍ତି ଖିଅର କରିବା ପାଇଁ।
ନା ନା। ଆଉ ସେଇଠି ସେମିତି ଆଉ ସେଇଠି ଆଉ କଣ ମଣିଷ ମାନେ ପର୍ସନ ହିସାବରେ ଦିଆ ହଉଛି ଜି ସେଠି। ମାନେ ଟୋଟାଲେ ଏ ଆଜି ଆମର କାମ ହବ ଏତିକିରି ତୁଟିଲା ମାନେ ଆଉ ସେଠି ଏମିତି ହଉନି ନା ମାନେ ଏ ମାନେ ପର୍ ପର୍ ହେଡ କି ପର୍ ପର୍ସନ କି ପର୍ ଦାଢି ଏମିତି ହଉନି ନା।
କଣ ଯେ ଗୋଟେ ଲୋକ ତ ଦି ତିନିଟା ଲୋକ ଥିବ ସେଠି ଖାଲି ବ୍ଲେଡଟେ ଧରିବ ବାଡେଇ ଦେଇଯିବ ଆଉ କଣ?
ନାଁ ସେ କଥା ନାଇଁ ମେନ୍ ହେଲା ଦଶାହ କାର୍ଯ୍ୟରେ କଣ କି ଲୋକ ଏମିତି କାଟୁଥିବେ। ଦଶାହ କାର୍ଯ୍ୟ ଶୁଣିବେ ବଲେ ଦଶ ଦିନ ଆଗରୁ କାଟିବାର ଥିଲେ ବି ଆଉ କାଟିବେନି କହିବେ ନାଁ ସେ ତ ଦଶାହ ଯିବା ସେଇଠି କାଟିବା ଆଉ କାଇଁ ପଇସା ଦେଇ କାଟିବା।
ଏମିତି ବି ଖିଅର ବାର କରନ୍ତିନି କାଟା କୁଟି କରନ୍ତିନି।
ହଁ ତେଣୁ ପ୍ରେସର ବି ବଢିଯାଏ। ଦିନ ହେଠି ପୁଣି ତେଣୁ ପ୍ରାୟ ସମୟ ଦଉନି ସେଇଗୁଡା ଆଉ ଆପଣ।
ଯେହେତୁ ଭଣ୍ଡାରୀ କୂଳରେ ଜନ୍ମ ହେଇକିି ଭାରି ଆମର ମାନେ ଭଲ ବୋଲି ଯୋଉ ଲୋକ କହୁଛନ୍ତି ଭଣ୍ଡାରୀ କୁଳରେ ଆମର କିଛି ଦରକାର ନାହିଁ ଭଣ୍ଡାରୀ ଖିଅର କଲେ ଖିଅର କଲେ ପଇସା ମିଳିବ। ଆଉ ତୁ ତ ଜାଣୁଛୁ କେତେ କଷ୍ଟ ମୁଁ ଆଉ କଣ ତତେ କହିବି?
ଏ ତ କର୍ମ ଭିତରେ ତ ସବୁ ବାଣ୍ଟା ହେଇଯାଇଛି ଆଉ ଆମର କଣ ଅଛି ଆମେ ଯୋଉ କର୍ମ ମିଳିଛି ତାକୁ ମନ ଦେଇ କରିବା କଥା।
ପିଲାମାନଙ୍କୁ ପାଠ ପାଠ ପଢେଇଲେ ପିଲାମାନେେ କେମିତି ଆଗକୁ ଯିବେ ସେଇଆ ଭାବିବାକୁ ପଡିବ।
ପିଲା ତ ପାଠ ପଢି ପାରୁନାହାନ୍ତି ଆଜ୍ଞା ଆପଣ ଦେଖୁଥିବେ ଆମ ଗାଁ ସାର୍ ଏବେ ସେ ପାଠ କଣ ପଢେଇବେ ସେ ଛୁଟି ମଧ୍ୟ ଆଁ ଛୁଟିରେ ନାହାନ୍ତି ଯାଇଛନ୍ତି ଏସ୍ ଆର୍ ଡିଉଟି କଣ ଗୋଟେ ପକେଇଛନ୍ତି ସରକାର। ପିଲାଙ୍କୁ ଆଉ ପାଠ ପଢିବାକୁ ମୋର ବି ଇଚ୍ଛା ନଥିଲା ମୋ ପିଲାକୁ ବାଧ୍ୟ ହେକି ମୁଁ ଗମେଣ୍ଟ‌ ସ୍କୁଲରେ ପଢାଉଛି ଯେହେତୁ ମୋର ଟିକେ ଆର୍ଥିକ ସ୍ଵଛଳତା ନାହିଁ। ନା ସତ କଥା କହିବାକୁ ଗଲେ ଆଉ ସରକାରୀ ସ୍କୁଲରେ ପାଠ ପଢ଼ା ହେଉନି କେବଳ ଅଣ୍ଡା। ଆ ମାଣ୍ଡିଆ ଲଡୁରେ ସ୍କୁଲ ଚାଲିଛି ବୋଉ କହୁଥିଲା ଏକଥା ସ
ଭଲ ଯେ ଭଲ ଚାଲି ଭଲ ଚାଲି କଣନ୍ତି ପିଲା ଭଲ ପାଠ ପଢୁଛନ୍ତି ଯେ ଆଉ କାଲି ସ୍କୁଲ ପିଲା ଭଲ ପାଠ ପଢୁଛନ୍ତି? ହଉ ତମେ ତମ ଅଭିଭାବକ ଭିତରେ ଟିକେ ରାଗ ଖୋଜ୍ କ୍ଷପ କରୁଛ କିନ୍ତୁ ସରକାରଙ୍କର କାମ କରିବାକୁ ପଡିବ ଆଉ କଣ କରିବା ମାତ୍ର ମାନେ ସେଇଥିପାଇଁ କହୁଥିଲି ମାଷ୍ଟର ମାନଙ୍କୁ ଉଚ୍ଚ ବେତନ ପଇସା ମିଳୁଛି। ଓଉ କରନ୍ତୁ କଣ ନା?
ନାଇଁ ନାଇଁ ଶିକ୍ଷକ ମାନେ ମୁଁ ଜାଣଛି ଯେ ଶ୍ରମିକ ଟିକେ ପାଠ ପଢ଼ିଲେ ଶିକ୍ଷକ ହେଇପାରିବ କିନ୍ତ ଶିକ୍ଷ ଶିକ୍ଷକଟେ ଶିକ୍ଷକ ହେଇ ସାରିଲା ପରେ ଯ ଶ୍ରମିକ ପୁଣି ହେବାକୁ ପଡିବ ସେଇଟା ସାର୍ କହୁଥିଲେ ଗୋଟେ ଦିନ ଆସିଥିଲେ ଏବେ ଆମ ଘରକୁ ସିବା ପାଇଁ କହୁଥିଲେ ଆଉ କହିଲେ ମୁଁ ଶିକ୍ଷକ ହେଇକି କି ଭାବଥିଲି ଶିକ୍ଷକ ହେଇଗଲି ମୋ ମାନେ ଆମ ପୂର୍ବ ପିଢି ସମସ୍ତେ ଶ୍ରମିକ ଥିଲେ ମୁଁ ପାଠ ପଢିକି ଶିକ୍ଷକ ହେଲି କିନ୍ତୁ ବର୍ତ୍ତମାନ ଯୋଉମାନେ ଶ୍ରମିକ ସେମାନେ କହୁଛନ୍ତି ଆରେ ମୁଁ ଆମେ ତୁ ପାଠ ନ ପଢିକି ଶ୍ରମିକ ତୁ ପାଠ ପଢିକି ଶ୍ରମିକ ଆଉ ତଣେ ଭାରି କ୍ଷୋଭ ଲାଗୁଛି ସାରଙ୍କୁ ଆଉ ଆମକୁ ମଧ୍ୟ କ୍ଷୋଭ ଲାଗୁଛି ଯେ ସେ ଚାହୁଁଛନ୍ତି ପିଲାଙ୍କର ବିକାଶ କରିବାକୁ କିନ୍ତୁ ଆମ ପିଲାର ବିକାଶ କରିପାରୁନାହାନ୍ତି
ହଁ ହଉ।
ହ
ଓ ଆ ଆାର ଲ କ ନାଇ ରଜରେ
ହଁ ହୋଉଚନ୍ତି ଆଉ ହୋଉଚନ୍ତି ମୁଁ ରବିବାର ଟା ମୁଁ ରେ ମୋରୋ ରେଷ୍ଟ ନା ହେଦୀନ ପିଲା ଯାହା କାମ କରିବେ ମୁଁ ଟିକେ ଫା ମାନେ ଘରୁକୁ ସମୟ ଦୋଉଚି ରବିବାର ଦିନ ମୁଁ ଯାଏନି ଦୋକାନ। ରବିବାରେ ଗୋଟିଏ ଦିନ ଯୋଉ ଦିନ କି ବେପାର ଟିକେ କମ କିନ୍ତୁ ଘର ପରିବାର ଆଗ ନା।
ହଁ ମ ସବୁ ଘରେ ଘର ପରିବା। ଏସି ଟେ ଲଗେଇଦେ ଗରମ ଦିନ ଆସିଲାଣି।
ହଁ ଏ ସି ଲଗେଇଦେବି ଯେ
ବଜାଜ୍ କାର୍ଡ ତୋର ଅଛି ନା ନାହିଁ।
କାଲି ଯିବି
ବଜାଜ୍ କାର୍ଡ ଅଛି ନା ତୋରୋ। ବଜାଜ୍ କାର୍ଡ ଅଛି ତ। ଆଉ କାର୍ଡରେ ଆଣେ ଭାରି ଆଉ କାଇଁ ପଇସା ଦେଇକି ଆଣିବୁ କାର୍ଡରେ
ନା କ୍ୟାସ ରେ ଆଣିବି।
କ୍ୟା ପଇସା କ୍ୟାସରେ ଆଣିବ ଭାରି ନେ
ଆଉ ଆପଣ ଆଉ ଆପଣଙ୍କ ହାଲଚାଲ କିଛି କୁହନ୍ତୁ।
ମୋର ହାଲଚାଲ କଣ ମୁଁ ଗୋଟେ ଷ୍ଟଲ ଟେ ଲଗେଇଥିଲି। ପଣା ଦୋଉଛି ସାଗୁ ଭୁଷି ମିଶିରି ର ଦୋଉଛି।
ହଁ କେମିତି କଣ ଚାଲଛି ବେପାର।
ଏଇ ଯୋଉ ନ ସାଗୁ ଭୁଷି ମିଶିରି ଦୋଉଚି। ଆଉ ଗୋଟେ ନଡିଆ ମଲେଇ ଫାକ୍ଟ୍ରି ଗୋଟେ କରିବି ବୋଲି ଭାବିଛି। ନଡିଆ ମଲେଇକି ସେଇଠି ହବ ଆଗୁରୁ ଯୋଉ ପିଲାଦିନେ ଆମେ ନଡିଆ ମଲେଇ ଖାଉଥିଲି। ସେଇଟା କୁ ଏଇ ଯୋଉ କୁଲ୍ଫି କୋନ ନଡିଆ ମଲେଇର ମଜା କିଏ ଜାଣିନାହାନ୍ତି। ପୁରା ପୁରା ନଡିଆ ପଡିବ। ଆଉ ଟିକେ ହେଥିରେ ଦହି ଟିକେ ପଡିଥିବ କି ଛେନା ଟିକେ ପଡିଥିବ। ଆଉ ନ ଯୋଉ ଯୋଉ ଛେନା ନଡିଆ ମଲେଇ। ସାର୍ ତ ମତେ ଲାଗିଯିବ। କେମିକାଲ ନାହିଁ କିଛି ନାହିଁ ଭଲ ପାଣିରେ ହବ। ପାଣିରେ ହବ ନଡିଆ ଟିକେ ପଡ଼ିବ ଆଉ ଶାଗୁ ଦାନା ଟିକେ ପଡିବ।
ସେମିଆ ଟିକେ ପଢେ ସେମିଆ ବି ପଢେ ସେମିଆ ବି ପଢେ ମୁଁ ପିଲା ବଳେ ଖାଇଛି।
ସେମିଆ ବି ପଢେ ହଁ ମ।
ସେଗୁଡା କାଇଁ ଦିନକୁ ହଜି ହଜି ଗଲାଣି।
ହଜି ହଜି ଗଲାଣି ଆ ଦେଖେ ଆଗୁରୁ ଆଗୁରୁ ବାରିକ କାମ କେତେ ଲୋକୋ କରୁଥିଲେ ଆବେ ଆଉ ବାରିକ ଲୋକ କରୁଛନ୍ତି କି। ତମେ ଭଣ୍ଡାରୀ ହେଇକି ତମେ କେତେ ଆଗୁରୁ ଲୋକୋ କେତେ କେତେ ସବୁ ବାରିକ ଘରେ ଗାଁ ଗ ଘରେ ତମର ସବୁ ବାରିକ। ତମ ଗାଁ ରେ ତମର ଦି ଘ ତିନି ଘର ଛାଡିଦେଲେ ଆଉ କେହି କାମ କରୁନାହାନ୍ତି।
ହଁ ସେୟା। ଆଉ ତ ଆମେ କାମ ବି ଏବେ ଧରୁନୁ। ହେଲେ ଆପଣ ଜାଣିଥିବେ ବୋଲି ଗୋଟେ ପ୍ର ପ୍ରଥା ଥାଏ ଆଗୁରୁ ଓ ତାହେଲେ ଆଇସ୍କ୍ରିମ ଫାକ୍ଟରି କରିବେ ବୋଲି ଭାବିଛନ୍ତି ଆଉ ଆପଣଙ୍କ ଗାଁରେ ରଜ ହଁ ପିଲା ପିଲାବେଳେ ଆପଣଙ୍କ ମନେ ଥିବ ଯେତୋବୋଳେ କଁ ମାନେ ସ୍କୁଲ ସମୟରେ ହୋଉ ନଡିଆ ମଲେଇ ଆସେ ଆମର ପାଠ ପଢାରେ ଆଉ ମନ ଲାଗେନି ମନ ଥାଏ ସେ କେତୋବୋଳେ ସ୍କୁ
ଦୌଡିକି ଯିବୁ ଦୌଡିକି ଯିବୁ। ଦୌଡିକି ଯିବୁ ନଡିଆ ମଲେଇ ପାଇଁ। ଘରେ ଦି ଟଙ୍କା ନଡିଆ ମଲେଇ କେତେ ଟଙ୍କା ଥିଲା କହିଲ ଦି ଟଙ୍କା। ଦି ଟଙ୍କା ଥିଲା ଟଙ୍କାଟେ ଦି ଟଙ୍କା ଥିଲା ହଁ।
ଚେରି ପଡିଥିଲେ ଚେରି ଚେରି ପଡିଥିଲେ ଦି ଟଙ୍କା ଯଦି ଚେରି ପଡିନଥିବ ଟଙ୍କାଏ।
ଏବେ ସିନା କୁଲଫି ଫୁଲଫି ଆସିଗଲା।
ହଁ।
ଏସବୁ କଥା ଆଉ ଆଉ ତୁମ ଦୋକାନରେ ଯିବୁ ନା କଣ କେତେବେଳୁ ବାହାରିବୁ?
ହଁ ଏଇ ବାହାରିବି ଦୋକନ୍।
ଆଉ ଦୋକାନ କିଏ ପୂଜା ତୁ କରୁଛୁ ନା ସେ ଯୋଉ ଇଏ ଟୋକା କରୁଛୁ ମ?
ନାଇଁ ମୁଁ ନନା ରଖିଦେଇଛି।
ଓ ସବୁଦିନ ଆସିକି ସିଏ ପୂଜା କରି ଦେଇକି ପଳଉ
ହଁ ସେ ପୂଜା କରିବ ସେ ମାସକୁ ପଇସା ନୋଉଛି ଯାହା ଆଉ। ସିଏ ବି ଭଲ ସିଏ ବି କହୁଛି ମୁଁ କିଏ। ହଁ ସେ କହୁଛି ମନ୍ଦିରରେ ତ ଆଉ ଦକ୍ଷିଣା ନାହିଁ କି ଆମେ ମନ୍ଦିରରେ କ୍ୟୁ ଆର କୋଡ ଲଗେଇ ପାରୁନୁ ଥାଳି ପାଖରେ ତେଣୁ ଆମର ରୋଜଗାର ବି ନାହିଁ ଏମିତି ହେଲେ ଦୋକାନ କିଛିଟା ଗଲେ। ଆମେ କିଛିଟା ବଞ୍ଚିଯିବୁ।
ହଁ ଦିନିକିଆ ପନ୍ଦର ଟଙ୍କା ଲାଗେ ଦଶ ଟଙ୍କା ଲେଖେ ତୁଟେଇ ଦେ ହେଲା। ତ ସବୁ ଦୋକାନ କରି କରି କେତେବେଳେ ଯିବ ହଉ ତୁ ଯାହା ବାହାରିଲୁଣି ଦୋକାନକୁୁ ଯିବୁ। ତୋର ଲେଟ୍ ହବ ଯା ଜଲ୍ଦି
ଠିକ ଅଛି ଠିକ ଅଛି ରହିଲି ଭାଇ।